ହ୍ୟାଲୋ ହଁ ହୁଁ ବନ୍ଧୁ କୁହ
ବନ୍ଧୁ କଣ କରୁଛ?
ଏଇ ବନ୍ଧୁ ଥିଲି ଆମର ଘର ବାହାରେ ଆଉ ହଁ।
ଏ ମୁଁ ପଚାରିଲି ମୋ ଗ୍ରାମରେ ଅଛ ମୁଁ କୋଉଠି ଅଛନ୍ତି ଛକକୁ ଯାଇଛନ୍ତି କି ଗୋଟେ କାମ ଥିଲା।
ନାଇଁ ନାଇଁ ମୁଁ ଆମ ଗ୍ରାମରେ ହିଁ ଅଛି ଆମର ଘର ବାହାରେ ହିଁ ଅଛି।
ମୁଁ କହିଲି ବଜାରରୁ ଯାଇଛନ୍ତି ବ ଗୋଟେ କାମ ଥିଲା। କଣ କହିଲେ ସେ ଆମର ଦାଦା ଜଣେ ପାନ ଖାଉଛନ୍ତି ତ ମୋର ମନ ନେଇ ପଳଆଇଲେ। ପ୍ରଚୁର ମାତ୍ରାରେ ଖରା ହଉଥିବାରୁ ବହୁତ ଜୋର ଗରମ ହେଲା ଝାଳ ପହିଲା ଦେହ କମ ହେଇଗଲା ଘରକୁ କକୁୁଆ ସେଠିକେ ଲେମ୍ବୁ ପାଣି କରିକି ପିଇଛି ଲେମ୍ବୁ ଟିକେ ଥଣ୍ଡ ଥଣ୍ଡା ପାଣି ଟିକେ ଆଣି ଜଳ ଯେମିତି କିି ଆମ କୂଅରୁ ବାହାର କରିକି ଆଣଲେ ଜଳ ଗୋଟେ ମଗରେ
ଆପଣଙ୍କର ତାର କୂହ ଅଛି ଯାହା ହ
ହଁମର କୁହ ଆଉୋଟା ଲେମ୍ବୁ କୁ ଗୋଟେ ଦୁଇଟା ଫାଳେ ଫା ଚପ ଚିପ ଚିପୁଡ଼ି ଦେଲି।
ହୁଁ।
ହେଲା ତା ଭିତରେ ଚିନି ଦୁଇ ଚାମଚ ପକେଇଲି। ଲୁଣ ଅଳ୍ପ ମାତ୍ରାରେ ସ୍ୱାଦ ପାଇଁ ପକେଇଲି।
ହୁଁ।
ଏଇଟାରେ ଭଲ ଲାଗିଲେ ଏମିତି ଟି ଗଡୁଚି ଚି
ମୋ ବାପା ବି ବୋହୁତ ପାନ ଖାଉଛନ୍ତି। ତାଙ୍କ ପାଇଁ ମୋ ବାପା ସକାଳୁ ଖରାବେେଳେ ଏବଂ ରାତିରେ ବି ଆାଣୁଚନ୍ତି।
ହଁ ସେ ଯୋଉ ମୋ ଦାଦା ଯୋଉ ପାନ ଖାଉଥୁବେ ସେ ବାହାରୁ ବଜାରରୁ କିଣିକାଣି ଖାଉଥିବା ଖାଉଥିଲେ ବି ଦୁଇଟି ଚାରି ପକେଟ ବା ଉ ଉଁ କିଣିକି ଆଣୁଛ ବଜାରରୁ ମାନେ ସିଏ ପନ୍ଦରଟା ଲେଖା ପଖାପାଖି ଆଉ ଫୁଣି ଆଉ ତିରିଶରୁ ଚାଳିଶଟା ଘରେ ଭାଙ୍ଗୁଚନ୍ତି। ଏମତି କିି ମିଠା ମସଲା ଗିଲା ଜର୍ଦା ଏ ବି ସି ଗ୍ୟାସ୍ ଲି ଚାରି ବା ପାଞ୍ଚ ପ୍ରକାର ମସ ମସଲା ପକୋଚନ୍ତି ସେଇ ମସଲାରେ
ସେ ଯୋଉ ଗୋଟେ ଛୋଟ ପିଲାଟେ ଅଛି ସିଏ ବି ଦୋକାନରେ ବ ଏଇ ପାନ ଭା-କାମ-କରୁଚି ପାନ ତିଆରି କରୁଚି। ତାକୁ ବି ଯଦି କହିଥାନ୍ତ ମତେ ଆଗରୁ ମୁଁ ତାକୁ କହି ତାହେନେ ସିଏ ବନେଇ ଦେଇଥାନ୍ତା ମଁ ଆଇଲା ବେଳକୁ ନେଇକି ପଳେଇ ଆସିଥାନ୍ତି ଆପଣଙ୍କୁ ଦେଇ
ନାଇଁ ନାଇଁ ସେ ପାନ ନୁଁହ ସେ ପାନ ଅଛି ଆପଣ ଯୋଉ ପାନ ଭାଙ୍ଗି ସେଉଟା ଗଛରୁ ଆପଣ ତୋଳା ହେଇକି ଆଣି ବିକୁୁନାହାନ୍ତି ଗୋଟା ପାନ?
ହଁ ହଁ ହଁ ହଁ ଗୋ
ସେଇ ଗୋଟା ପାନ ଦରକାର ଥିଲା ଟିକେ ଆଣିଥାନ୍ତା ମୁଁ ଘରୁକୁ ବନ୍ଧୁବାନ୍ଧବ କିଛିଟା ଆଇଚନ୍ତି ସେ ବି କିଛିଟା ଖାଇଥାନ୍ତେ। ଆଉ ଖରା ପ୍ରଚୁର ହୋଉଥିବାରୁ ଆଉ ଦାଦା ବାହହାରାରୁ ଯାଇପାରିବନି କି ଆମର କେହି ବାହାରେ ନାହାନ୍ତି।
ହୁଁ ବାହାରେ ତ ବୋହୁତ ପ୍ରଚୁର ମାତ୍ରାରେ ତାପ ହୋଉଚି।
ହୁଁ ଏଥିପାଇଁ ଆପଣ ଆଣିଥିଲେ ଆମକୁ ଭଲ ହେଇଥାନ୍ତା। କିନ୍ତୁ ଆପଣ ବଜାରକୁ ଯାଇନାହାନ୍ତି ଘରେ ଅଛନ୍ତି ଆଉ ଆପଣ ଆଣିକି କେମିତି ଦେବେ ଗରମ ତ ଅଛୁତ
ହୁଁ ବୋହୁତ ଗରମ ହୋଉଚି।
ହଁ ହଁ ହଁ। କୋହୁନାହାନ୍ତି କଣ କୋହୁଥିଲେ ଆପଣ ପା?
ଆପଣ କୁହନ୍ତୁ ଆଉ କଣ? ଆଉ କଣ ଦରକାର ଥିଲା ଆପଣଙ୍କୁ ଖାଲି ପାନ ନା କିଛି ପନିପରିବା?
ନାଇଁ ନାଇଁ ପାନ। ସେ ଦୋକାନୀକି କଲ୍ କରି କହିଦେଇଥାନ୍ତି ଯେ ଯାଇଥିଲ ତମେ ସେ ଯାଇଥିଲ ସେଠିକି। ଉଁ ପାନ ସବୁ ଜିନିଷ ପତ୍ର ନେଇକି ପଳେଇ ଆସିଥାନ୍ତ ବୁଝିପାଇଲ?
ଆମର
ଆପଣଙ୍କ ଶବ୍ଦ ଭଲ ଭାବରେ ଶୁବ ନାହିଁ।
ମୁଁ କହିଲି କି ଆପଣଙ୍କୁ ଆଉ କଣ ପନିପରିବା ଦରକାର ଥିଲା କି?
ପନିପରିବା ଅବଶ୍ୟ ଦରକାର ନଥିଲା
ହୁଁ ଯେ ଜର ତ ପନିପରିବା କିଛି ଦରକାର ଆଜି ଯେ ଘରେ କହିଲେ କିଛିଟା ଆମିଷ ହେଇଥିବ ଆପଣଙ୍କର।
ହଁ ଯେହେତୁ ଆଜି ଆମିଷ ବାର। ପନିପରିବା କିଛି ଦରକାର ନାହିଁ ଯଦି ପନିପରିବା ଦରକାର ହବ ଖାଲି ମୋ ବାପା ଦାଦା ଯାଇଁକି ଆଣିବେ ଛକରୁ। ବା ବଜାରରୁ ବୁଝିପାରିଲେ? ଆଉ ସବୁଦିନେ ତ ଯେହେତୁ ପାଖରେ ବଜାର ଉ-ଉ-ଉ-ଉ ସ୍ପୁ ପ୍ରତ୍ୟେକ ଦିନ ବି ପନିପରିବା ଆଣିପାରିବା। ଆଉ ଯଦି ଦୂର ହେଇଥାନ୍ତା ଆମ୍ ଆମ-ଅ-ଅ-ଅ ଘର ବଜାରକୁ
ତାହେଲେ ଆମେ କିଛି ଆଣିକି ଆବଶ୍ୟକ କରିକି ରଖିଥାନ୍ତେ।
ଆମେ ଏଦିନୁ ସଂ ସଞ୍ଚୟ କରି କିଛି ରଖିଥାନ୍ତୁ ଯେମିତି କି ଆ-ଆ ଜି ମୋର ଅସୁବିଧା ହେଲା କି ଦୁଇ ଦିନ ଅସୁବିଧା ହେଲା ମୁଁ ଯାଇପାଇଲିନି ସେ ପନିପରିବାକୁ ଖାଇକି ରହି ରହିପାରିବି।
ହୁଁ।
ବରଫ ରଖିକି ସେ ପନିପରିବା ଖାଇପାରିବେ। ଯେହେତୁ ବଜାରରେ ଯାହାକୁ ବି ଦେଇଦେଲେ ଯାହାକୁ ଦେଇଦେଲେ ବି ସିଏ-ଏ-ଏ-ଏ ନେଇକି ପ ପଳେଇ ଆସୁଛନ୍ତି। ବୁଝିପାରିଲେ?
ହଁ ହଁ ହଁ।
ଆ-ଆ-ଉ-ଉ-ଉ ଦୁଇ ଏ ତାଠୁ ବନ୍ଧୁ ଏଇଟା ନେଇକି ଜିନିଷ ଦାଦା ଏଇ ଜିନିଷ ଟା ମତେ ଆଣିକି ଦେଇଦବ ମୁଁ ପଇସା ଦେଇ ଦଉଛି। ସେ ଗଲେ ତାଙ୍କର ତାଙ୍କ ନିଜ ଉ-ଉ କାମ କାର୍ଯ୍ୟ ସାରିଲେ ତାଙ୍କ ଘରକୁ ଆସି
ହଁ ଫେରିଲା ବେଳକୁ ଘରକୁ ଫେରିଲା ବେଳକୁ ସବୁ ଜିନିଷ ନେଇକି ପଳେଇ ଆସିବେ।
ସେ ଘରକୁ ଫେରିବା ସମୟରେ ସବୁ ପ୍ରକାର ଜିନିଷ ଅ କି ଯାହା ଆପଣ କହିଥିବେ ନେଇକି ଆସନ୍ତି ବୁଝିପାରିଲ। ଆମ ଘର ପାଖରେ ଦି ଜଣଙ୍କ ଘର ଅଛି ଆ ପଣ ତାକୁ ମେଣ୍ଟେନ ତାଙ୍କ ପୁଅ ଉ-ଉ-ଉ ଭାରି ବା ବା।
ହୁଁ-ଉ-ଉ ଜାଣିଛି।
ତାଙ୍କ ପୁଅ ଭାରି ବାଳୁଙ୍ଗା ଖାଲି ବାଳୁଙ୍ଗା ବା।
ହୁଁ।
ବୁଝିପାରିଲେ ଆମ ଘର ଏପଟେ ତାଙ୍କର ଦୁଇଟି ପୁଅ ତାଙ୍କ ସାନ ପୁଅ ଭାରି ବାଉଙ୍ଗା।
ହୁଁ-ଉ-ଉ-ଉ ଜାଣିପାରୁଛି।
ଏଲା ତାଙ୍କରି ମା ମୋ ବଡ ଅପା ଝିଅ ଅଛନ୍ତି ମୋ ବାପାଙ୍କ ଉପରେ କି ମୋ ବାପାଙ୍କୁ ବହୁତ ସମୟରେ କୁହନ୍ତି ଏଇ ଜିନିଷଟା ନେଇ ଆସିବୁ। ନେଇ ଆସେ ମୁଁ ଘରକୁ ଆସିଲେ ପଇସା ଟା ଦେଇଦେବି। ଯେହେତୁ ତାର କିଛି ନାହିଁ କି ଫୋନ୍ ରେ ପଠେଇବାକୁ କିଛି ନାହିଁ କି କାହା ଦ୍ୱାରା ସେ ଦେଇପାରିବନି। ସେଥିପାଇଁ ମୋ ବାପା ତା ଘରିକା ଘର ପାଇଁ ନେଇ ଆଇଲେ ପଚାର କଣ ଆଣିଆର ଥିଲେ ତାକୁ କହିଲେ ସେ ନେଇ ଆସନ୍ତି। ହୋଇପାରି ଯେମିତି ଏମିତି ଔଷଧ ବି ଯଦି ନ ଥିବ ଆମ ପାଖକୁ ଆସି କହିବେ ଏଇଟା ଏଇଟା ହଉଛି ମୋ ବାରାପ୍ ବଡଆପା ଜାଣିଛନ୍ତି ଔଷଧ ବିଷୟରେ ଆଉ ଏଇଥି ନିଅ ଖାଇଦବ କିଛି ନାହିଁ। ବହୁତ ପ୍ରକାର ସାହାଯ୍ୟ ଆମେ ହଉ ତାଙ୍କ ଉପରେ। ସେ ବି ଆମ ଉ ପରେ ଉ-ଉ ଆମକୁ କିଛି ଖରାପ କୁହନ୍ତିନି ଆପଣ ଜାଣିଥିବେ ତଥାପି କହୁ ବୁ ଏମିତିଆ ଲୋକ।
ହୁଁ ଜାଣିଛି ବହୁତ ଜାଣିଛି ବହୁତ ଭଲ ଲୋକ ସିଏ।
ହୁଁ।
ପୁଅ ତାଙ୍କୁ ବହୁତ କିଛି ଖରାପ ଇଏ କରୁଛି।
ତାଙ୍କ ପୁଅ ପା କହିଲି ତମକୁ ଭା ତମପା କହିଲି ତାଙ୍କ ପୁଅ ଭାରି ବାଳୁଙ୍ଗା।
ହୁଁ।
ବୁଝିପାଇଲେନା ଆପଣଙ୍କୁ ଟେ ଥର।
ତାଙ୍କର ତ ବଡ ପୁଅ ବି ଘରେ ନାହାନ୍ତି ତ ତାଙ୍କ ସାନ ପୁଅ ମାନବିକତା ଦୃଷ୍ଟିରୁ ତାଙ୍କ ମାଆଙ୍କୁ ଅନେଇବା କଥା ତାଙ୍କ ମାଆଙ୍କ ଦୁଃଖ ବୁଝିବା କଥା। ଥା ତାଙ୍କ ମାଙ୍କୁ ଖାଦ୍ୟ ଦବା କଥା ତାଙ୍କ ମାଆଙ୍କର ଭଲ ଯତ୍ନ ନବା କଥା ହେଲେ ସେ ତାଙ୍କୁ ବହୁତ୍ କଷ୍ଟ ଦୋଉଚନ୍ତି ଯାହାଫଳରେ କି ତାଙ୍କ ମାଙ୍କ ଆଖ କ୍ଷୀର ଲୁହ ପଡୁଚି ତାଙ୍କ ଉପରେ।
ହଁ ଠିକ୍ କଥା କହିଲେ?
ହୁଁ ଯେ ଯାହା ହେଲେ ବି? ସେ ମା ନା ତାଙ୍କ ପୁଅ କେମିତି ଭଲରେ ରହିବ କେମିତି? ଖୁସିରେ ରହିବ ସେଇଟା ସେ ଚାହୁଁଚନ୍ତି ହେଲେ ତାଙ୍କ ପୁଅ ସବୁବେଳେ ଖରାପ କାମ କଲେ ଖରାପ ନିଶା ପାଣି କଲେ ନିଶା କୁ ସେ ସବୁବେଳେ ଆପଣେଇଲେ ସେଥିପାଇଁ? ହୁଁ।
ଠିକ୍ କଥା ଏ ଖରାପ ଆଡୁ ଗତେ କଲେ ଆପଣ କିଛି କରିପାରିବେ କି?
ନା ସେଟା ତ କେହି କିଛି କରିପାରିବେନି?
ହ ହ? ସେଥିପାଇଁ ମୁଁ କହୁଚି ଆପଣ ଖରାପ ଆଡକୁ ଗତି କରନ୍ତୁନି? ଭଲ ରୁହନ୍ତୁ? ଅନ୍
ହଁ।
ଆପଣ? ଆପଣଙ୍କ ସହିତ ବି ବୋହୁତ କିଛି ହେଇଥିଲା ତାଙ୍କର ବୁଝିପାଇଲେ? କ ବୋଉ ବି ବୋହୁତ୍? ସିଏ ତାଙ୍କ ପୁଅ ବୋହୁତ ଭଲ ଲୋକ ଭଲ?
ହୁଁ ସେତବେଳେ ନିଶା ପାଣି କରନ୍ତିନି ଯେତେବେଳେ ଭଲରେ ଥାଆନ୍ତି ସେତେବେଳେ ସେ ବୋଉତ୍ ଭଲ କଥ କଥାବାର୍ତ୍ତା କରନ୍ତି ଭଲ ବ୍ୟବହାର କରନ୍ତି ସେତେବେଳେ ବୋହୁତ୍
ସେ କୌଣସି କାର୍ଯ୍ୟ କରିଦେବେ କିଛି ମନା କରିବେନି ବୋହୁତ୍ ଖଟେ ଖିଆ ଲୋକ କିନ୍ତୁ ଏଇ କିଛିଟା ଭୁଲ ଯୋଗୁ ମାସକୁ ଦୁଇ ତିନି ଥରେ ଏମିତି ଭୁଲ କରୁଛନ୍ତି ଯୋଉ ତାଙ୍କ ବୋଉ ତାଙ୍କ ପାଇଁ କିଛି ଖରାପ ଭାବୁଚନ୍ତି? ବୁଝୁନେଇ ମୋ ପୁଅ ଟା ଏମିତି? ଥଉଚି ସେମିତି ଥାଉ ସେ ବୁଝୁନାହାନ୍ତି ଆଉ କିଏ କଣ କରିବ?
ହଁ ସିଏ ତ ବୁଝିବା କଥା ସେ ନିଜେ ବୁଝୁନାହାନ୍ତି? ତ ଆଉ ତାଙ୍କୁ କହିକି ଲାଭ କଣ ତାଙ୍କ ପାଇଁ ତାଙ୍କ ମା କଷ୍ଟ ପାଇବା କଥା? ତାଙ୍କ ପାଇଁ ତାଙ୍କ ମା କଷ୍ଟ ପାାରୁଚନ୍ତି?
ତାଲେ ଠିକ୍ କଥା ଆପଣ କହୁଚନ୍ତି ତମ ଛ ପଟେ ଅଲଗା କିଏ ଶବ୍ଦ କୋହୁଚନ୍ତି?
ନାଇଁ ନାଇଁ କୁହନ୍ତୁ ସେ ପଳେଇଲେ? ଏବେ କୁହନ୍ତୁ?
ଯଉ ଶୁଣିକି ଜାଣି ପାରିଥାନ୍ତି? ଜାଣି ପାରିଥାନ୍ତି ତାହେଲେ ମୁଁ ତାଙ୍କୁ ପରେ ଯାଇ କିଛି କହିଥାନ୍ତି? ଥ ତମର କଣ ସିସ୍ ଚାର ବୋଲି କିଛି ନାହିଁ ଦୁଇ ଜଣ ଦୁଇ ଜଣଙ୍କ ସହିତ କଥା ହଉଚେ ଆମେ କଇଲିକଇଲି ମ ମୋ ପଛ ପଡୁଚି ତମ କେ କ ଇଲା ତମେ ଚିହ୍ନ କି ନ ଚିହ୍ନ
ଏଥିରେ କଣ ତାଙ୍କର ବି କଣ ଭୁଲ୍। ଏଥିରେ ସହିତ ଜାଣି ଶୁଣିକି ସେ ସବୁ ଏଇ ଭୁଲ କାମ କରି ଭିତରେ ହିଁ ତାଙ୍କର ଏବେ ସବୁ ସା ମାନେ ସେ ସବୁ ସାହସ ହେଇଯାଇଚି।
ହୁଁ।
ସେ ସବୁ ଆମର ଗ୍ରାମର ପିଲା ତ ସବୁ ଜାଣିଥିବେ କେମିତିକା ସବୁ।
ସେ କେଉଁ ପିଲା କହେ ତାଙ୍କ ଘର କୋଉଠି କହିପାରିବେ ଆପଣ?
ତାଙ୍କ ଘର ଆମ ଘର ପାଖରୁ ମାତ୍ର କିଛିଟା ଦୂରରେ।
ହ କିଛିଟା ଦୂରରେ ମାନେ?
ଯୋଉଠି ସବୁ ପିଲା ରୁହନ୍ତି। ଆମର ଯେମିତି କିି ତମର କିଛିଟା ଗୋଟେ ସାଙ୍ଗ ସେ ମଝିରେ ଖରାପ କାମ କରିଥିଲେ ସେ ସବୁବେଳେ ସେଇ ଘରେ ଯାଇକି ରହୁଥିଲେ ତାଙ୍କରି ଘରେ ରହୁଥିଲେ। ତାଙ୍କରି ଘରେ ବସା ଉଠା କରୁଥିଲେ ଜାଣିପାରୁଥିବେ ଆପଣ କାହା କଥା କହୁଚି।
ଏ ଯୋଉ ଭାତୁ ଆଡେ ଜା ଘର? ସିଏ
ନାଇଁ ବାତୁଆରେ ଯାହା ଘର ନୁହଁ ଆମ ଘର ପାଖରେ ଯୋଉ ଘର ଯିଏ ବୋହୁତ ଖରାପ କାମ କରିଥିଲେ। ମୁଁ କିଛିଟା ପିଲାଙ୍କ ଠାରୁ ପଇସା ନେଇକି ପଳେଇଥିଲେ। କିଛିଟା ଝିଅଙ୍କ ସହ ଖରାପ କାମ କରନ୍ତି, ଆମର ଜାଣିପାରୁଥିବେ ଡେଙ୍ଗା ହେଇ ବାସ୍ ଆମ ଘର ପାଖରେ।
ତ ଟଙ୍କ ସେ କି ମୁଁ କିଛି ଜାଣିପାରୁହିଁ।
ନାଇଁ ତମେ ଠିକ ଜାଣିପାରୁଥିବ ହେଲେ ମନେ ର ପଡୁନଥିବ ଆଉ।
ହଁ କିଏ ହେଇଥବ କେତେ ଜଣ ଲୋକ ସମସ୍ତଙ୍କୁ ଚିହ୍ନି ପାରିବି। ହଉ ମୁଁ ରଖୁଚି ଆପଣଙ୍କୁ ପରେ କରିବି ଏବେ ଆଉ କରିହବ ନାହିଁ।
ହଉ ଠିକ ଅଛି ହୋଉ ଧନ୍ୟବାଦ।